କଣ କରୁଛ? ମରଡ଼ କରୁଛି। ଦିନ ହଁ ସେ ଉଠିଲାଣି ତାଣ୍ଡବ କରିବ ଏବେ ନ ପାଟି କଲେ ତାର କିନ୍ତୁ ଶାନ୍ତି ହବନି ସେ। ପାଟି ତାର ଚୁପ୍ ନାହିଁ।
କି କିଏ କଣ ଗୀତା ଭାଗବତ ପଢୁଛନ୍ତି?
ହଁ ହଁ ଇଏ ଭାଗବତ ପଢିଲାଣି। ଭାଗବତ ଟିକେ ପଢିଲେ ମୁ ଆମ ଘରେ ଆମେ ଟିକେ ଖୁସି ହୋଉ ଯାହା ହୋଉ ଆଖି କଣ ନ ଦେଖିଲା ଆମର ମାଟି ତଳିଆ ଆମର
ଆମର ଯୋଉ ଏବେ ବି ଏଡ କ୍ଲାସ ହଉଛି ଦିଦି ସେଟାରେ ଫାଷ୍ଟ ମାନେ ଜଏନ ହବୁ ସବୁ ଜଣେ ଜଣିକା ଗୋଟେ ଗୋଟେ ଗୋଟେ ଭାଗ ମାନେ ଭଗବତ ଗୀତାରେ ଗୋଟେ ଶ୍ଳୋକ କହିବେ ତାର ଅର୍ଥ ଗୋଟେ ଭାଇଟେ ସେ କହିଲା ମୁଁ ମୁଁ ଅର୍ଥ କହିଦଉଛି ଶ୍ଳୋକକୁ
ନା ନା ଏଇଟା ସବୁ ଠିକି ଅଛି । ଗୋଟେ ୟୁଟ୍ୟୁବ ସଲ ସବୁ ମୁଁ ଜଣଙ୍କର ଭିଡ଼ିଓ ଦେଖିଥିଲି। ସିଏ ବି ସେ ସେଟାଲ ବାକି ସେଟାଲ ଵ ଏ ଡ଼ ପଢୁଛି ସେ। ସେ ସାସ୍କିଟ ବୋ କରୁଛି ଗୋଟେ ହିମାଚଳ
ହୁଁ।
ରେ ଯୋଡା ଅଛି ସେଇ କରୁଛି ଯେ ସେମାନେ ଫାଷ୍ଟ ସେମିତି କରୁ କରୁ ହୁଏ ପ୍ରାର୍ନା କରୁସଛନ୍ତି ପ୍ରୟାର କରିବେ ତାପରେ ସେଇଠୁ ବସିକି ଙ୍କ ର ସବୁଠି ହଉଛି ଆମେ ମାନେ ହେଲା
ହୁଁ। ମୁଁ ତ ମାନେ ସଂସ୍କ୍ରଟ ଖାଲି ମାନେ ଏମିତି ଗ୍ରାଜୁଏସନ କମ୍ପ୍ଲିଟ୍ କରିଛି ମୁଁ ବହୁତ ବେସିକ୍ ବହୁତ ଆହୁରି କ୍ଲିୟର ହେଇନି। ଖାସ କରି ଗ୍ରାମାର। ନା ଦିଦି ତମେ ତ ତମେ ତ ପଢେଇ ମାନେ ପଢେଇ ପାରୁଛ ମାନେ ଏଇଟା ବହୁତ ବଡ କଥା ମୁଁ ସେ
ହେଲା ପିଲାଙ୍କର ପିଲାଙ୍କର ଏ ଥରେ ଥରେ ଯେମିତି ଆମର ଆଁ। ପେପର ଯେମିତି ଆମେ ପଢୁଛେ ସେଇଟା ସେମିତି ଗୋଟେ ହିନ୍ଦୀରେ ଗୋଟେ ସଂସ୍କୃତରେ ବି ଗୋଟେ ଜୀତିିବାଣୀ ତାଙ୍କର କଣ କନଫିଡେନ୍ସ ନା କଣ ଗୋଟେ ନା ନା ଅନୁଛେଦ ନାହିଁ। ସେଇଟା କଣ କହୁଛନ୍ତି ମୋଟେ ମନେ ନାହିଁ ଆଉ ସେମାନେ ଗୋଟେ ଏ ଦେଇ ଦେବେ। ସେମାନେ ଟପିକି ଦେବେ ସେଇ ସେଟା ସାସ୍କୃତିରେ ତାକୁ କହିବୁ ସେଇଠି ବୁଝେଇବା କବ ସେଇ ଉପରେ ପିଲାଙ୍କ ଥରେ ହେଇଥିଲା। ମୁଁ ତ ଜାଣିନି ସେ ବିଷୟରେ ମତେ ସାର୍ ଫୋନ କରି କହିଲେ କହିଲେ ପିଲାଙ୍କର ବି ଦରକାର। ଦରକାର ଅଛି ଆପଣ ଯେମିତି ହେଲେ ଘଣ୍ଟାଟେ ଭିତରେ କରିକି ଦିଅନ୍ତୁ। ମୁଁ କହିଲି ହୋଉ କଣ ଟେ ହେଇଥିବ। ମୁଁ କହିଲେ ମୋ ନାନଲେ ତ ସଂସ୍କତ ଲେକ୍ଚର ପୁଣି ଅଛି ମୁଁ ତାକୁ କଲ କଲି ମୁଁ ଆଉ ଜଣ କରଦେଲି। ସେ ନାନୀ କରେଇଦେଲା ସିଏ ତଥାପି ଦେଲି ତାଙ୍କୁ
ଆପଣଙ୍କ ଫ୍ୟାମିଲି ରେ ତାହେଲେ ସବୁ ଶାକ୍ରି
ମୋ ଅଜା ହଉଛନ୍ତି ସା ଟିଚର ପଣ୍ଡିତ ସାନକ୍ରି ହାଇସ୍କୁଲ ଟିଚର ଥିଲେ ଅଜା ଥିଲେ। ତାପରେ ଆମର ଘରେ କି ସଂସ୍କତ ନେଇନାହାନ୍ତି ମୋ ନାନୀ ଖାଲି ସଂସ୍କତ ପଡିଲା ତିରୁଭଦ୍ର ସେ ରହି ପିଜିି ଏମ୍ଫିଲ୍ ପି ଏଚ ଡ଼ି ସବୁଥିରେ ସାରି ଦେଇଛି। ସିଏ କରୁଥିଲେ ସିଏ ବାକି ଏବେଇଏ ଗାଁରେ ଲେଚର ଅଛନ୍ତି ପ୍ଲଥ୍ରୀ ରେ। ହାଇସ୍କୁଲ ଲେକଚର। ତାପ ପରେ ପରେ ମୁଁ ପଢ଼ିଲି ଆଉ କଣ ଆକାଶକୁବି କହୁଥିଲା ସେ କରିବାକୁ ସଂସ୍କୃତିରେ ନେଇ ସେ କହିଲା ମୁଁ ହେରା ନେଇପାରିବିନି। ବାକି ଆଉ ଗୋଟେ ମୋ ମାମୁଁ ଙ୍କ ଝିଅ ହେମିତି ତାକୁ ଜୋର ଜରଦସ୍ତି ଖାଲି ସଂସ୍କୃତ ନାଁ ଲେଖା ହେଇଛି ପାସ୍ କରିବା ପାଇଁ। ପ୍ଲସଥୀ ସାର୍ଟିଫିକେଟ ପାଇଁ ତାଙ୍କୁ ନାଁ ଲେଖା ହେଇଛି ସଂସ୍କୃତିରେ। ନହେଲେ ସେ ପଢିପାରୁନି କି ଲେଖିପାରୁନି କିଛି କରିପାରୁନି। ଖାଲି ନାନୀ ଅଛି ବୋଲି ତାକୁ ଖାଲି ନାଟା ଲେଖାଯାଇଛି।
ତିରୁପତିରେ ମୁଁ ବି ମାନେ ମୋର ଇଚ୍ଛା ଥିଲା। କିନ୍ତୁ ବି ଏଡ ମୋର ହେଲାନି। ପିଜି ହେଇଗଲା ବୋଲି ହଉ ପିଜି ତାହେଲେ କରିଦିଏ। ଆର ବର୍ଷକୁ ନହେଲେ ଆଉ ଥରେ ବି ଏ ଡ୍ ଦେବେ।
ହଁ।
ଆମକୁ ଯିଏ ପଢଉଚନ୍ତି ଯିଏ ସାର୍ ସିଏ ତିରୁପତି ରେ କରିଥିଲେ।
ଓହୋ। ତିରୁପତିରେ କରିଥିଲେ।
ହଁ ତିରୁପତିରେ ବି ଏ ଡ୍ କରୁଥୁଲେ।
ଓ ହୋ। ନାନୀ ଜାଣିଥିବେ ସମସ୍ତେ ଏହେ ରହ ରହ ଜା ସାଙ୍ଗ। ମାମା କୁ ଡାକିବି? ଓହୋ ସେ ନାନୀ ସେ ତାର ତାର ସବୁ ସାନସ୍କ୍ରିଟ ଲେକଚର୍ ମାନଙ୍କର ଚିହ୍ନା ସବୁ। କଲେଜ୍ ଟା।
ଏଇ ସବୁ ଲାଇନ ରେ ରହିବାକୁ ହେଲେ ବହୁତ ଧୈର୍ଯ୍ୟ ଦରକାର ମାନେ ବହୁତ ଜଲଦି ଜବ୍ ହବନି ବହୁତ ଲେଟ ରେ ଜାଣିବେ।
ମତେ ଘରେ କହୁଚନ୍ତି ଯାହା ପାରୁଚୁ ଯାହା ଆସୁଚି ତୁ ସେୟା ପକା।
ହୁଁ ନାନୀ ତ ମୁଁ ତ ଏଥରେ ଭାବେ ମୁଁ କହିବି ମୋ ଠୁ ତ ପିଲା ଏତେ ଏତେ ପାଠ ପଢ଼ିକି ସେମାନେ ପାଉନାହାନ୍ତି ମୁଁ ଚୋପା ଟେ ପାଇବି ମୁଁ ହେଇଥିପାଇଁ କିଛି ପକାଏନି ହେତେ ନିଟ୍ କେଥିରେ
ବେଳେ ବେଳେ ଲକ୍ ବି ସାଦ ଦେଇଦିଏ ନା ହେଇ ଯାଇପାରେ।
ହୁଁ କିନ୍ତୁ ନିଜକୁ ଟିକେ ମାନେ ଲାଗେ କି ଆମେ ପଢି ନାହା
ସେଇ ପଡି ଗୋଟେ ଜିନିଷ ହଉଚି ମୁଁ ବି ପଢିବା ଦରକାର ନା ମୁଁ ତ ସା ଟିସ୍ପାଏ ନାହିଁ ନା ମୋ ପଢାରେ ତ ମୁଁ ପକେଇବି କଣ? ସମସ୍ତେ ମତେ କହିବେ ଏଇଠୁ ମାନେ ଏବେ କଣ ମୁଁ ଗୋଟେ ଜାଗାରେ ରହୁଚି ପଢିବାକୁ ଯାଉଚି ଯଦି ତା କହିକି ଯିବି ଯେ ନାଇଁ ମୁଁ ଯାଉଚି ଗୋଟେ ମୋର ଏଗଜାମ୍ ଅଛି ମୁଁ ଏଇଟା ପକଉଚି ସେଇଟା ସେମାନେ ହେଉଠୁ ଭାବିବେ ସିଏ ଏମିତି କଣ ପାଠ ପଢ଼ିଲାକି ମାନେ ଏଗୁଡ଼ା ହଉନି ତା ହେଉଥିବ ଟିକେ ସେ ହେଇଥିବ କି ଟିକେ ଡରିକି ଦେଇପାରୁନି। ସି ଟି ଟା ଭାବିଥିଲି କରିଦେଇଥାନ୍ତି ବୋଲି।
ହଁ।
ହଉ ପଛେ ସି ଟି ଟା ମୁଁ ଭାବିଲି ଆପ୍ଲାଏ କରିଥାନ୍ତି। ଯେତେବେଳେ କହିଲେ ବି ମୁଁ କଲିନି ଅପ୍ଲାଏ ମୁଁ କହିଲି ନା କରି କରିବି କରିବାରେ କିଛି ନାଇଁ।
ଯାହା ବାହାରୁଚି।
ପକେଇଦେବି ହେଲେ ହବ ନହେଲେ ନାଇଁ ହଉ।
ସେ ମୁଁ ବି ଭାବିଥିଲି ସେଇ ପୁରୀ ରେ ନାନୀ କେଥର କହିଲା କଇଲା ତୁ ପକା ତୋର ଆସିବ ହେରୀ ତୁ ଏଗଜାମ୍ ଦବୁ ଆଉ ପୁରୀରେ ମୁଁ ଭାବିଲି କରିବାର କିଛି ନାଇଁ। ପଢ଼ିବୁ ଚେ-ଚେଷ୍ଟା କରିବୁ ତାଲେ ତୋର ଟ୍ରାଏ କରିବୁ ପଢ଼ିବୁ ତାପରେ ହେଇଯିବ ମୁଁ କଇଲି ପଢ଼ିବାରେ କଣ ଅଛି ପଢ଼ିବି ଯଦି ବି ସପୋଜ ହେଇଗଲା। ମୁଁ ଏତେ ଟଙ୍କା ଦେଇକି ଗୋଟେ ପକେଇବି ଫର୍ମ ଟା।
ହୁଁ
ଦେଖିଲା ବେଳକୁ ଯିବିନି। ତୁ କଣ ଏଗଜାମ୍ ସେଇଥିପାଇଁ ମୁଁ ଆଉ ଦିଏନି କିଛି କରୁନଥି
ହୁଁ ମତେ ବି ଘରେ ମୋର ପିଜି ଏପଟରେ ହେଇଯାଇଛି ଘରେ କହିଲେ ତୁ ସିଟି ପକା ଆଉ। ସିଟି ଯଦି ତୋର ହେଇଗଲା ତାହେଲେ ପିଜି କରିବୁନି। ମୁଁ କହିଲି ମ ମୁଁ ଥରେ ପ୍ଲସ ଟୁ ପରେ ସିଟି ଦେଇଥିଲି ହେଲା ଦେଇଥିଲି ମୋର ସିଟି ହେଇଯାଇଥିଲା କିନ୍ତୁ ତୁ ମୋ ସାଙ୍ଗମାନେ ସବୁ ମାଇଣ୍ଡ ୱାସ କରିଦେଲେ ନା ନା ତୁ ସିଟି କାଇଁ କରିବୁ ଭଲ ନୁହଁ ତୁ ପ୍ଲସ ଥ୍ରୀ କର ଆଉ ତୁ ସିଟି କରନା ମୁଁ ବି ସେତେବେଳେ ମେଚ୍ୱର ନଥିଲି ନା। ତ ମୁଁ ବି ତାଙ୍କ କଥାରେ ଭାସିଗଲି ଆଉ ସିଟି କଲିନି।
ତାପରେ
ହେଇଠି ଥୋ ଝାଡୁ। ତ
ହଁ ହ
କିଏ କହୁଛ ମୁଁ ଝାଡୁ କରଦେବି ସବୁ ଅଯଥା ରେ
ତାପରେ ଏବେ ଆଉ ଆଉଥରେ ଶିଟି କରିବାକୁ ଇଚ୍ଛା ନାହିଁ।
ହୁଁ।
ଦେଖିଆ ମାନେ ଘରେ ରହିଲା ବେଳକୁ ମୁଣ୍ଡ ପାଗଳ ହେଇଯାଉଚି।
ଚଶମା କଣ ହଉଛି ତୋର ହ ଘରେ ସମସ୍ତଙ୍କ କହିଦବାଟା ଅଛି କହି ଦଉଛନ୍ତି ନା କରିବାଟା ହଉଛି ନା ଆମର ଏମତି ବୋଉ ବି କହିଲା କରିଦେ ମୁଁ କହିଲି କରିଦେବି କଣ ମାନେ ମୁଁ ହଷ୍ଟେଲରେ ରହିିକି ପାଠ ପଢ଼ିବି ଘର କଥା କିଏ ବୁଝିବ। କିଏ ବୁଝ ବୁଝିବ ବୋଲି କୁହ ମନା ନାହିଁ।
ଏଇଟା ଗୋଟେ ଟେନସନ ପାଇଁ ବାହାରକୁ ଯାଇ ପାରୁନଥିବେ।
ମୁଁ କୁଆଡ଼େ ମୁଁ ଆଗରୁ ଯାଇନି କି ଏବେ ବି ଯାଇନି କାହିଁକିନା ମୋର ଆସିଥିଲା ଆଁ କେଉଁଝରରେ ନୋସିଂ ତିନି ମାସ ଥିଲା ମୋର ଏତେବେଳକୁ ହେଇସାରିଥିଲେ ମୋର ଯବ ହେଇସାରନ୍ତାଣି। ବାବା ମାମ ଥିଲା ଟାଇମରେ ମତେ ଛାଡିଲେନି। କେଉଁଝର ଯିବୁ ଏତେ କିଲୋମିଟର ଚାରିଶହ ପାଶହ କିଲୋମିଟର ହବ। ଆଉ ନା ନା ଦରକାର ନାଇଁ କିଛି ଗାଁରେ ତ କହିଲେ ସମସ୍ତଙ୍କୁ ଭଉଣୀ ମୁ ମତେ କେଇ ଜାଣିନ୍ତିନି ଆମ ଗାଁ ଏପଟେ ଯଦି ମୋ ଚିହ୍ନବା ଏପଟେ କେହି ଜାଣି ନାହାନ୍ତି କହିଲେ ଯେତେବେଳେ ଆମେ ମନା କଲୁ ବତ ନା ତୁ ଜୀବୁନି ତୁ କରିବୁନି ଛାଡିଲେନି ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର ଚାଲିଥିଲା ମୋର ଲାଷ୍ଟ ସେମିଷ୍ଟର ଥିଲା ଲାଷ୍ଟ ଆଉ ଦିଟା ନା ତିନିଟା ପେପର ଥିଲା ସିଏ ବି କହିଲେ ଟିସି ନେବାକୁ ପଡିବ। ପ୍ଲ ଥ୍ରି ଷାଠିଫିକେଟ୍ ମୁ କଇଲି ଦିଇଟା ଙ୍କ ଶାଠିଫିକେଟ ପ୍ଲସ ଥ୍ରି ନାଁ ଷାଠିଫିକେଟ୍ ଦଉନା ସେ କହୀଲେ ଟିସି ନେଇକି କରିବତ। ମନା କଲେ କେତେଜଣ ବାବା ବି ମନା କଲେ ଯେତେବଳେ ଆଉ କଲିନି ପଢି ପରେ ପୁଣି ଥରେ ଆଡ଼ମିସନ୍ କଲେ ପୁଣି ବୋଉର ଇଚ୍ଛା ଭା ଜୋରେ ମୋର ଏଇ ଲାଇନ୍ ରେ ଯାଏ। ମେଡ଼ିକଲ ଲାଇନ୍ରରେ । ପୁଣି ନର୍ସ ଯେଉଁ ଜିଏନ୍ଏମ୍ ନୟାଗଡ଼ରେ ପଇସା ଦେଇକି କୋଡ଼ିଏ ହଜାର ନା କଣ ଆଡ଼ମିସନ୍ କଲି। ତାପରେ ବାବାଙ୍କର ଦେହ ଖରାପ ହେଲା ପରେ ଆଉ ତ ପଇସା ଦେଇପାରିବନି ନା। ବର୍ଷକୁ ଷାଠିଏ ସତୁରି ହଜାର ଖର୍ଚ୍ଚ ହବ। ତ ସେଥିପାଇଁ ବର୍ଷ ଷାଠିଏ ସତୁରି ହଜାର କୋଉଠୁ ଆସବ।
ହଁ ନର୍ସିଂ ରେ ଟିକେ ଜଲଦି ଜବ ସବୁ ପ୍ରାୟ ବି ନର୍ସିଂ କରୁଛନ୍ତି।
ଥିଲା ବନ୍ଧୁ ତ ତ ହେଠେ ପୁଣି ପଇସା ବରବାଦ ହେଲା ମୋର। ତା ପରେ ହେଠୁ ଆଉ କହିଲିନି କିଛି କରିବି କିଛି ବି। କଲିିନି ଲାଷ୍ଟ କୁ ଏବେ ତାପରେ ମୋ ହଉ ଏଟା କଲା ପରେ ମୁଁ ହେଠୁ କହିଲି ଡିଷ୍ଟାନ୍ସ ରେ ହଉ ପଛକା ଆଡମିସନ କରିଦେବି ଆଉ। ଏବେ ବି ଏଡ କରୁଥିଲି। ସାର୍ କହିଲେ ଆଁ ବି ଏଡ୍ ଟା କରିଦେଲୁନି ଭଲ ହେଇଥାନ୍ତା ପିଜି ଅପେକ୍ଷା ସା ହେ ବି ଏଡ଼୍ ଟା ବାହାରୁଛି ଓ ଏ ଭି ଏକକରେ କଣ୍ଟ୍ରାଚୁଆଲ ତ ମୋରୋ ଏପଟେ ରହିଗଲାଣି ଏକ୍ସପିରିଏନ୍ସ ପା ସେଥିପାଇଁ ସାର୍ ମାନେ କହିଲେ ବିଏଡ୍ କରିଦିଅନ୍ତୁ ମୁଁ କହିଲି ବିଏଡ ରେ ଏବେ ଲକ୍ଷ ପରେ ଖର୍ଚ୍ଚଉଛି ପଇସା କଉଠୁ ଆସ ପଇସା ମୁଁ ଦେବି ସେ କୋଉଠି ଖର୍ଚ୍ଚ କରିବି। ହଉ ରଖୁଛି ଆଉ ରଖୁଛି।
ହଁ ହଁ।